ହଁ।
ଆଉ। କଣ ରୋଷେଇ ପତ୍ର ସାରିଲାଣି ମୁଁ ଭଲ ଅଛି ତମେ କେମିତି ଅଛ?
ହଁ ମତେଇ ଥଣ୍ଡା ହେଇଯାଉଛି ଟିକେ ତଣ୍ଟି ଫଣ୍ଟି ବଥା ହେଇଯାଇଛି।
ମତେ ବି ସେଇ ଥଣ୍ଡା।
ତାପରେ ବଥା ପା ତଣ୍ଟି ଟା ହଉଛି।
ହୁଁ ତଣ୍ଟି ତ ବଥା ଷ୍ଟାର୍ଟ ହବ ଯେ ଯେତେବେଳେ ଥଣ୍ଡାଟା ସେତେବେଳେ ତଣ୍ଟି ଟା ବଥା ଲାଗିବ।
ହଁ ପରା ବଥା ଲାଗୁଚି। ଛି କଣ ପାଇଁ ତାପରେ ଫ୍ରିଜ ପାଣି ପିଆ ହଉଛି। ସେଥିପାଇଁ ମଧ୍ୟ ଅଧିକ ହେଇଯାଉଚି ଏଇ ଯୋଉ ଗରମ ହୋଉଚି। ଗରମରୁ ଏଇ ନ ସାଧା ପାଣି ଟା ଟିକେ ଭଲ ଲାଗେନି। ଟିକେ ଫ୍ରିଜ୍ ପାଣି ପିଇଦେଲା ଓଳକୁ ଭଲ ଲାଗୁଛି।
ହଁ।
ଆଉ ସେଥିପାଇଁ କମୁନି ଟିକେ ଅଧିକ ପୁଣି ବଥା ହେଇଯାଉଚି। ତିନ ଚାରି ଦିନି ହେଇଗଲାଣି। ହ
ହୁଁ। ସେୟାପା ଏବେ ଯୋଉ ଗରମ ହୋଉଚି ଲୋକ ସବୁ ଥଣ୍ଡା ଫ୍ରିଜ୍ ପାଣି ଏଇରା ପିଇବେ। ପିଇଲେ କଣ କହିଲ ତାପରେ ଥଣ୍ଡା ଧରିବ ତ ଆଉ।
ହଁ ଏଇ ସିଜିନ୍ ଟିକେ ତାପରେ ଚେଞ୍ଜ ହବ ଏବେ। ବର୍ଷା ଋତୁ ଆସିଯିବ। ଖରା ଦିନ ପଳେଇକି ତାପରେ ଆସିନେ
ହଁ।
ଆଉ ସେଥିପାଇଁ ବି ପୁଣି ସିଜିନ୍ ଚେଞ୍ଜ ହେଲା ଓଳୁ ପୁଣି ଥଣ୍ଡା ଜର ଏଇ ରଜରେ ତ ବେଶୀ ପଡିଯିବେ ଆଉ।
ହଁ ଆଉ ରୋଷେଇ କରିସାରିଲଣି?
ସିଏ ହୋଉଚି ବସିଚି ଭାତ ବସିଚି। ଆଉ ତରକାରୀ ହବ ମାଛ ତରକାରୀ।
ମାଛ କଣ କିଣିଥିଲେ ନା କଣ?
ନା ଏଇ ପୋଖରୀ ମାଛ ଆମର।
ହଁ ପୋଖରୀ କଣ ତମ ନିଜ ପୋଖରୀରେ ମାଛ ଧରୁଚ ନା?
ହୁଁ ହଁ ସେମିତି ଆମର - ଗାଁ ରେ ଅଛନ୍ତି ଗାଁ ରେ ବୋଲି ଆମର କେତେ ଅଳ୍ପ ଘର ସେଠି ଭାଗ ନେଇଚୁ। ଆଉ ସେଠୁ ହୋଉଚି ଭାଗ ଏଇ ମା ଯେତେବେଳେ ମାଛ ଛଡା ଯାଏ ଜାଆଁଳ ସେତଓଳେ ପଇସା ସବୁ ଦେଇଥାନ୍ତି ଆ ଦେଇ କରିକି ସେତେବେଳେ ଭାଗ ଆଣ ପଡିଥାଏ ସେଇ ମାଛ ଧରା ଯାଏ ବର୍ଷରେ ଦିଥର ଖଣ୍ଡେ ଧରାଯାଏ। ଦି ଥର ତିନି ଥର ଆ ସେତୋଓଳେ ହୋଉଚି ଆମେ ଭାଗ ଇଏ କରିକି ପଇସା ଦେଇକି କିଏ ଆଣୁ ମାଛ ଆଉ।
ଉ ହୁଁ। ହଁ ନାଁ ଆମର ବି କଣ କହିଲ ଆମ ଗାଁ ରେ ବି ସେମିତି ପୋଖରୀ ଅ ଅଛି ଦିଟା ଆଉ ସେଠି ବି ସେମିତି ମାଛ ଛଡା ଯାଏ ଜାଆଁଳା ଛାଡା ଯାଏ ପଇସା ଦିଆଯାଏ ନହେଲେ ଦେଶ ପଇସା ଦେଶରେ ପଇସା ଯୋଉ ନଥାଏ କି ଆମର ଏଠି କଣ କହିଲ ମାନେ ଦେ ରେ ସବୁ ବିଲ ଅଛି ଆଉ ବିଲ ବି ଅଛି ଗଛ ବି ଲାଗିଚି କେତୋଓଳେ ଗଛ କଟା ହେଲେ କାଠ ବାଡ ଯୋଉ ବିକ୍ରି ହୁଏ ଯୋଉ
ହୁଁ
ଆଉ ସେଇ ପଇସା ଆଉ ବିଲ ଯୋଉ ଦିଆଯାଏ ଯୋଉ ଲୋକ ନିଅନ୍ତି ଲିଜ୍ ରେ ଚାଷ କରନ୍ତି ସେ ଚାଷ କଲେ ସେ ଯୋଉ ପଇସା ଦେବେ ସେଇ ପଇସା ଏରା ସବୁ ଥାଏ ଆଉ ସେଇ ପଇସା ରେ ଜାଆଁଳ ଅଣାଯାଏ ଜାଆଁଳ ଆଣିକି ଛଡା ଯାଏ ପୋଖରୀରେ। ପୋଖରୀରେ ଛଡା ଯାଏ ଆଉ ସିଏ ମାଛ ଧରାଯାଏ ଦିଟା ପୋଖରୀ ଅଛି ତ। ଆଉ ଦିଟା ପୋଖରୀ ମାଛ ଧରିଲେ ହଁ ଗାଁ ସାରା ସମସ୍ତେ ନିଅନ୍ତି ଭାଗ କରିଦେବେ। ଆଉ ଯାହା ବଳେ ସେଗୁଡାକ ବିକ୍ରି କରିଦିଅନ୍ତି ଆଉ। ଆଉ ବିକ୍ରି କରିଦେଲେ କଣ କହିଲ ଯୋଉ ଯୋଉ ପଇସା ଯାହା ହବ ସେଇଟା ପୁଣି ଦେଶରେ ରହିବ ଆମ ଯଉ ଦେଶ ଯାହା କାମ କି ଠାକୁରାଣୀ ଅଛନ୍ତି ଆମର ତାଙ୍କ କାମରେ ଲାଗେ ଆଉ।
ଇଏ ଆଉ ସିଏ ଭଲ ପଇସା ଟା କିଛି ର ଖିକି ରଖିଲେ ପୁଣି ଆଉ ଗୋଟେ କିଛି କାମରେ ଲାଗିଯିବ। ହ
ସେଇଟା ଆମର ଦେଶରେ ଗୋଟେ ଅଛି ମାନେ କଣ ପଇସା ରଖନ୍ତି କୋଠା ଘର ପଇସା ଆଉ ସେଟା ଦେଶରେ କିଛି କାମ ହେଲା କି କଣ ଧର ଅଷ୍ଟପ୍ରହରୀ ହେଲା କି ପୂଜା ହେଲା କି କଣ ହେଲା ସେଇଥିରେ ଆମର ଲାଗିବ। ପଇସା ଯାହା ତ ଲୋକ ପଇସା ଦେବେ ତାପରେ ସେଥିରେ ବି ଲାଗିବ ସେଇ ପଇସା।
ହଁ ଅଷ୍ଟ ପରେ ବି ହୁଏ।
ହଁ ଆମର ଅଷ୍ଟପ୍ରହରୀ କଣ କହିଲ ଦଶରେ କରନ୍ତି ଗୋଟେ ମେନ ରେ ଆଉ ସେପଟ ସାହି ଗୋଟେ କରନ୍ତି ଏପଟ ସାହି ଗୋଟେ କରନ୍ତି ଏମିତି। ତିନି ଦଳକୁ ଚାରି ଦଳ ଅଷ୍ଟପ୍ରହରୀ କରନ୍ତି। ନା ଆମର କଣ କହିଲ ମନ୍ଦିର ଅଛି ଏଇଠି ହେଲା। ଆମର କି ମନ୍ଦିର? ମାନେ ଜଗନ୍ନାଥ ମନ୍ଦିର ବୋଧେ ତିନି ବର୍ଷ ହେଲା ହେଲା ହିଁ ହେଇଛି ପୁରା ମାନେ କଣ କହିଲ ଜଗନ୍ନାଥ ମନ୍ଦିର ପୁରା ବଢିଆ ହେଇଛନ୍ତି ପୁରା ସୁନ୍ଦର ହେଇକି। ପୁରା ନୂଆ ଡିଜାଇନ ଏବେ ଯେମିତି ହଉଛି ମନ୍ଦିର ପୁରା ପାହାଚ ବାଇଶ ପାହାସ କରି ଉପରକୁ ଯିବ ଗୋ ଟେ ମହଲା ଉପରେ କି ତା ଉପରେ। ଠାକୁର ଅଛନ୍ତି ମନ୍ଦିର ଅଛି ଆଉ ସେ ମନ୍ଦିର ଟା ପୁରା ବଢିଆ ସୁନ୍ଦର ହେଇଛି ପୁରା ଧଳା ମାର୍ବଲ ରେ ତିଆରି ହେଇଛି ମନ୍ଦିର ଟା। ଆଉ ସେଠି ରାମ ଲକ୍ଷ୍ମଣ ସୀତାଙ୍କ ମନ୍ଦିର ଅଛି। ଆଉ ଶିବ ମନ୍ଦିର ଅଛି, ପାର୍ବତୀ ମନ୍ଦିର ଅଛି। ଆଉ କଣ କହିଲ ଲକ୍ଷ୍ମୀ ନାରାୟଣଙ୍କ ମନ୍ଦିର ଅଧା ହେଇଛି ହଉଛି ହବ ଆଉ।
ଆଚ୍ଛା।
ପୁରା ଅଛି କଣ କହିଲ ସେ ମନ୍ଦିର ବେଡା ଟା ପୁରା ଖାଲି ମନ୍ଦିର ହିଁ ଅଛି ସେଠି।
ଜିରା ସ ସେ ଯାଇଛି ଯ ହଉ ଠାକୁର ଅଛନ୍ତି।
ହଁ ମାନେ ଆମର କଣ କହିଲ ଏଇ ଯୋଉ କଣ କହିଲ ଆଗକୁ ଆସୁଛି ଯୋଉ। ରଥଯାତ୍ରା ନୁହେଁ ସେ ରଥଯାତ୍ରାରେ ଜଗନ୍ନାଥ। ତାଙ୍କ ପାଖରେ ନା ଆମ ରଥ ସବୁ ବର୍ଷ ହୁଏ ଆଉ ଯାତ୍ରା ହୁଏ। ଆଉ କଣ କହିଲ ଆମ ରଥଯାତ୍ରା ଟା ଆମ ପାଖ ଆଖରେ ପୁରା ଫେମସ ପ୍ରସିଦ୍ଧ।
ହୁଁ
ହଁ। ଆଉ ତମେ ଆସୁନ ତମ ଝିଅ ଆଉ ତମେ ଆସ ତମ ଫ୍ୟାମିଲିକୁ ଧରିକି। ଆଉ ରଥଯାତ୍ରା ଦେଖିବ ଆମ ଘରେ ରହିକି ଯିବ ଦିନେ ଦି ଦିନ ଆଉ।
ହଁ ଯିବା ଆଉ ଆଉ ଏତେ ଭଲ ଏତବେଳେ କହୁଛ। ଯାଇକି ଦେଖିକି ଆସିବା।
ହଁ ମାନେ କଣ କହିଲ ରଥଯାତ୍ରା ତ ହବ ନଅ ଦିନ ପର୍ଯ୍ୟନ୍ତ ଠାକୁର ଏଠି ରହିବେନି କି ମାଉସି ମା ମନ୍ଦିର ଆମର ମାଉସୀମା ମନ୍ଦିର ବି ଅଛି ଆଉ ସେଟା କଣ କହିଲ ଆମ ଦେଶ ଲୋକ ସବୁ ଇଏ କରିବେ। ମାନେ ଗଭର୍ଣ୍ଣମେଣ୍ଟ ରୁ ପଇସା ଆଣିକି ମାଉସୀମା ମନ୍ଦିର ବି ଗୋଟେ କରେଇ ଦେଇଛନ୍ତି ଏ ବର୍ଷ।
ହୁଁ
ହୁଁ ମାନେ ଆମର କଂ କହିଲ ଏଇଠି ଟିକେ ଆମର ସବୁବେଳେ ପୂଜା ପର୍ବ ପର୍ବାଣୀ ସବୁ ରାଧାଷ୍ଟମୀ ହେଲା, ଜନ୍ମାଷ୍ଟମୀ ହେଲା- - ମାନେ ଆଉ ଅଷ୍ଟଗ୍ରହରୀ ଦୁର୍ଗା ପୂଜା ଦୁର୍ଗା ପୂଜା ଆମର ଫେମସ ଜାଣିଛ ନା? ତ ଜାଣିଥିବ ଆଉ ହଁ। ମାନେ ଆମର କଣ କହିଲ ଦୁର୍ଗାପୂଜା ଏଟା ମାନେ କଣ ଷାଠିଏ ସତୁରୀ ବର୍ଷ ତଳର ଦୁର୍ଗାପୂଜା ଅନୁ ଷ୍ଠାନ ଆମର ହେଲା। ଆ ଆମର ଦୁର୍ଗା ପୂଜା ତ ହବ ସପ୍ତମୀ ଷଷ୍ଠୀରୁ ବେଲ ବରଣୀ ସପ୍ତମୀ ଅଷ୍ଟମୀ ନବମୀ ଦଶମୀ ଦଶରା ପର୍ଯ୍ୟନ୍ତ। ପୂଜା ହବ ଆଉ ଦେଖୁନ ଦୁ ର୍ଗା ହଉଚନ୍ତି କଣ? ମାନେ ପୁରା ଜିଅନ୍ତା ଠାକୁର ନୁହେଁ କି ଆଉ ତାଙ୍କର ଟି କେ ବି ଭୁଲ ଭଟକା ହବନି ତାଙ୍କ ବ୍ରାହ୍ମଣ ଯିଏ ପୂଜା କରିବା ପୁରା ମନ୍ତ୍ର ପାଠ କରିବା ପୁରା ଠିକ୍। ଠିକ୍ଆ
ତାଙ୍କ ପାଖରେ ବି ବଳି ଦିଆଯାଏ ନା?
ବଳି ଦିଆଯାଏଣି ନା। ହଁ କଖାରୁ ବଳି ଦିଆଯାଏ ମଣିଷ ମାନେ ମଣିଷ ବଳି - - ପଶୁ ଫସୁ ବି ବଳି ଦିଅନ୍ତିନି ଆମର।
ଆଉ?
ନା କଖାରୁ ବଳି ଦିଆଯାଏ। କୁକୁଡା ଫୁକୁଡା ଯଦି ଦଉଥିବେ ମୁଁ ଜାଣିନି ବଳି ଫଳି ଦିଆଯାଏ ନି ଆମ କ କଖାରୁ ବଳି ଦିଆଯାଏ କଖାରୁ କାଟନ୍ତି ଆଉ।
ଆଚ୍ଛା, ଆ ତମର ସବୁ ସେପଟେ ଭଲ?
ହୁଁ, ଆଉ କଂ କହିଲ? ଦଶହରା କୁ ନା ଆମର ଏଠି ମେଲୋଡି ହୁଏ ଆଉ ମେଲୋଡି ଏଇ ପାଞ୍ଚ ଛଅ ବର୍ଷ ହେଲା କରୁଚନ୍ତି। ଗୋଟେ ଦିନ ମେଲୋଡି କରିବେ। ଆଉ କିନ୍ତୁ କଁ କହିଲ ଦଶହରା ପରଦିନଠୁ ଦଶହରା ପ ପରଦିନଠୁ ଆମର କଣ ହବ କହିଲ?
ହୁଁ।
କଣ କହିଲ? ଆମର ହଉଚି ଦଶହରାରେ ନା ତିନି ଦିନ ପାଲା ହୁଏ।
ହୁଁ।
ହୁଁ, ପାଲା ହୁଏ କଣ କହିଲ? ଦଶହରା ପରେ ପରେ ପାଲା ହବ ତିନି ଦିନ। ଆଉ ସିଏ କଣ କହିଲ ଓଡିଶାରେ ଯେତିକି ଫେମସ ପାଲା ଗାୟକ
ହୁଁ, ବାଦି ପାଲା ନା ଏମିତି।
ସବୁ ଯୋଉ ପାଲା ଦଉନାହାନ୍ତି ଯୋଉମାନେ ଯୋଉ ପାଲା କହୁଚନ୍ତି, କରୁଚନ୍ତି ମୁଁ ଆମର ସବୁ ସେ ପାଲା ଗାୟକ ମାନେ ସବୁ ଆସି ଯାଇଚନ୍ତି ପ୍ରାୟତ ଆଉ ସବୁ ବଡ ବ ଆଉ ସବୁ ଆଉ ତମେ କେବେ ଗୋଟେ ଆସ ଦଶହରା କୁ ଦେଖିବ ପାଲା ମେଲୋଳି ଦୁର୍ଗା ଠାକୁରଙ୍କୁ ବି ଦେଖିବ।
ଆଉ ଏମିତି ବାଦି ପାଲା ହଉଚି ନା ନା ଏମିତି
ହୁଁ, ବାଦି ପାଲା ନା ଲଢେଇ ପଲା।
ହଁ, ସେଇଟା ମଜା ଆସେ, ସେଇଟା ମଜା ଆସେ ଦେଖିବାକୁ।
ହୁଁ, ସେଇଟା ହୁଏ ଆମର।
ଆଚ୍ଛା, ଆଉ ଭଲ ତାହେଲେ ସେ ତମର ହଉଚି ଆଉ।
ହୁଁ।
ନା ଆମର ଏଠି କଣ କହିଲ ବାର ମାସରେ ଯେମିତି ଜଗନ୍ନାଥଙ୍କର ତେର ପର୍ବ ତେର ପର୍ବ ସବୁ ପାଳନ ହୁଏ ଆମ ଗାଁରେ।
ସେଇଟା କେବେ ଦଶହରାରେ ହଉଚି।
ହଁ ଦଶହରା ଦୁର୍ଗା ପୂଜା ବେଳକୁ ଆମର ହୁଏ ପାଲା।
ହୁଁ ତମେ ଏଇଥର ଦଶହରାକୁୁ ଆସୁନ ଆମ ଗାଁକୁୁ ଦେଖିବ।
ହଁ ଏତେ ଭଲ କହୁଚ ଯେତେବେଳେ ଯିବା। ଦେଖିକି ବୁଲିକି ଆସିବା। ଭଲ ଲାଗେ ପାଲା ପାଲା ଦେଖିବାକୁ।
ହଁ କଣ କହିଲ ଆ ମାନେ ଯୋଉମାନେ ପୌରାଣିକ ଜିନିଷ ଶୁଣନ୍ତି ଇଏ କରନ୍ତି ଭାଗବତ ପୁରାଣ ପଢ଼ନ୍ତି ତାଙ୍କୁ ଟିକେ ଭଲ ଲାଗିବ ଆଜିିକାଲି ଯୋଉ ଅ ଛନ୍ତି ସେମାନେ ତ ଖାଲି ମୋବାଇଲ ୟୁଟ୍ୟୁବ ଫିଲିମି ଦେଖିଲେ ଆଉ। ଉ ପାଲା କଣ ତାକୁ ଭଲ ଲାଗିବ କି?
ହଁ।
ଆଉ କଣ କହିଲ ସେଇଆ ଆଉ ଦଶହରାରେ ଆମର ଭ ଭଲ ହୁଏ ଆଉ ସବୁ ଝିଅ ଝିଆଣ ମାନେ ବି ଆସନ୍ତି ସବୁ ବନ୍ଧୁବାନ୍ଧବ ମାନେ ପାଲା ଦେଖନ୍ତି ଆଉ ସେଠି ବି ମେଳା ଭଳିଆ ସବୁ ଖାଇବା ଚାଟେ ଗୁ ଚୁପୁ ବାରମଜା ଆଉ ସେଇ ଯୋଉ ବରା, ସିଙ୍ଗଡା, ମଟର, ପାମ୍ପ ପଡ଼ ଏଗୁଡ଼ା ସବୁ ବିକ୍ରି ହୁଏ।
ହଁ।
ଆ ଛୁଆ ମାନେ ବି କଣ ରାତିରେ ଛୁଆ ତ ପିଲା ଦେଖନ୍ତିନି? ଛୁଆ ଖାଲି କଣ କରନ୍ତି କହିଲ? ହଁ ସିଏ ତାଙ୍କର ରାତିରେ ବସିକି ପାଲା ଲୋକ ଦେଖୁଥିବେ ସିଏ ତାଙ୍କର ଖାଲି ବୁଲୁଥୁବେ ଯାଉଥୁବେ ଏଟା ଆଣିବେ ସେଟା ଆଣିବେ ସେଟା ଆଣିବେ। ହେମୋ କିିଏ ବି
ଆଉ ହଉ ତାହେଲେ ଆଉ ଯିବା ଏଇଥର।
ଅଁ ହଉ ଆଉ ହଉ ତାହଲ ତମେ ଆସିବ ଯେତ୍ ତବଳେ ମତେ ଟିକେ କହିବ ଆଉ ଆସିବ ନିହାତି କିନ୍ତୁ। ଆଗ ରଥଯାତ୍ରା କୁ ଆସ ଆଉ ଆସିଲେ
ହଁ।